ହାଲୋ। ହାଲୋ। ଜୟ ଶ୍ରୀରାମ ଆଉ କୋଉଠି ଅଛୁ?
ଭାଇ ଗାଁ ରେ ଅଛି ରଜ ପାଇଁ ଏମତି ପ୍ରିପାରେସନ ଚାଲିଛି ଆମ ଗାଁରେ ତ ଭାଇ ଆସିବେ ଫେରେ ବାବୁସାନ ମହାନ୍ତି ଆଉ ଅରିନ୍ଦମ ହରିକା ସବୁ ହଁ ଭାଇ ସେଇଟି ଅଛି।
ମୁଁ ଭାଇ ଛକରେ ବସ୍ ଚି ହଁ କାଲି ତ ଆଣିଚି ମୁଁ ଏ ଛକରେ ବସଚି।
ହଁ ଭାଇ ଭାଇ ତମ ଏ ଯୋଉ ସେ ଛକଟା ଯୋଉ ମନ୍ଦିର ପାଖରେ କି?
ହଁ ଏଇ ବଢିଆ ପବନ ଦଉଚି ତ ଆଜି ହଁ ବର୍ଷା ହେଲା ଭଳିଆ ତ କଣ ଲାଗିଲାଣି ପୁରା ଏ ବର୍ଷା ଉଠିଲାଣି ପବନ ପୁରା ଥଣ୍ଡା ଥଣ୍ଡା ପବନ ଦଉଚି କଣ ଆଜି
ଏଇ ବର୍ଷା ନାଇଁ ରଜଟା ଏଇ ପୁରା ଏ-ଏକ ନମ୍ବର ଲାଗିବ।
ହୁଁ ଆଜି ବର୍ଷାଟା ହେଇଗଲେ ଭଲ ନା କାହିଁକି ନା ଆଉ କାଲି କାଲି ଯଦି ବର୍ଷାଟା ଛାଡିଯିବ ଆଜି ହେ-ହେଇଗଲା ମାନେ କାଲି ତ ନିହାତି ବର୍ଷାଟା ହବନି। ଆଜି ନ ହେଲା ମାନେ କାଲି ସେଇଟା ହବ ମାନେ ହବ ଆଉ।
ଭାଇ ଗ୍ୟାରେଣ୍ଟି ହବ ହଣ୍ଡ୍ରେଡ ପରସେଣ୍ଟ।
ହଁ ବା ଆଉ ତାହେଲେ ମୁଁ ଯେତବଳେ କଲ୍ କରିଥିଲି କଣ କରିଥିଲୁ ସେତବଳେ? ହଁ ମୁଁ ଯେତେବେଳେ କଲ କରିଥିଲି କଣ କରୁଥିଲ ସେତବଳେ?
ଏ ଫୋନଟା ଚାର୍ଜ ବସେଇ ଦେଇଥିନି ଆଉ।
ଯାଇଥିନି ଟିକେ ରାସ୍ତା ଆଡେ ଟିକେ ବୁଲୁଥିନି ଆଉ ମୁଁ କହିନି ପିଲା ହରିକା ଦେଖ୍ କେତେ ବାଟ କଣ କାର୍ଯ୍ୟକ୍ରମକୁ ଆଗେଇ ନେଲେଣି।
ଓ ହୋ ତାହେନେ ଦୋଳି ପୁରାପୁରି କମ୍ପ୍ଲିଟ ହେଇଗଲାଣି ବୋଧେ ତମର?
ଭାଇ କମ୍ପ୍ଲିଟ୍ ହେଇଗଲାଣି ଆଉ ଟିକେ ପରେ ଜିମି ପିଲା କହିଚନ୍ତି ଆସିବୁ ଏତିକି ଟାଇମରେ ଭିତେରେ। ମୁଁ କହିଲି ଭାଇଙ୍କି କଲ୍ କରିଦିଏ ଆଉ।
ହଁ ଭଲ କରିଚୁ ଆଉ ଭାଇ କଥାଟା ଟିକେ ମନେ ପକେଇଦେଲୁ ଏତେ ଦିନି ପରେ।
ହଁ ହଁ।
ଆଉ ତମ ଆଡେ କଣ କେମିତି ପବନ ଫବନ ଦଉଚି ନା ଦଉନି? ହଁ ମ ସେଇ ତ ଏଇତ ଜୀବନ ଦୁଃଖ ସୁଖେ ଚାଲିଚି।
ଏଇ ତ ଜୀବନ ଦକ୍ଷିଣି ପବନ ଆଉ।
ହଁ ଆଉ ତମ ଆଡେ କଣ ପବନ ଫବନ ବର୍ଷା ଫର୍ଷା କଣ ଉଠଉଚି ନା ନାଇଁ?
ଏ ପବନ ଏଇ ଗୁରା ବଢିଆ ଦଉଚି ଶୀତ ହଉଚି ବା ଛାତ ଉପରେ ବସଚି ଶୀତ ହଉଚି ଜୋରେ।
ଓ ହୋ ଆଉ ତମ ଛାତରେ ଭଲ ନେଟୱାର୍କ ପାଉଚି ନା?
ହଁ ବେ ଏକ ନମ୍ବର ନେଟୱାର୍କ।
ଯାହା ହଉ। ଆଉ ତମ ଘରଟା ତ ଏତେ ଗଳି ଭିତେରେ ଯାହା ନେଟୱାର୍କ ପାଉଚି ନା ସେତିକି ବଡ କଥା।
ଘର ଭିତେରେ ବି ଭାଇ ପୁରା ଫାଇପ୍ ଜି ପାଉଚି।
ନା ମ।
ହଁ।
ମାନିବାକୁ ପଡିବ ତମର ଗଳି ଭିତରେ ହେଇକି ପାଉଚି ଆମର ଏଇ ଛକ ବାହାରି ହେଇକି ମଝି ମଝିରେ ଫାଇଭ୍ ଜି ପାଉନି ଘର ବାହାରେ ଆଉ ଏଇ ଛକକୁ ଆସିଲା ତ ସବୁ ଚାଲୁଚି ଆମର।
ହଁ ହଁ ସେ ବି ଟିଏ ଟିଏ ହୁଏ ଆଉ।
ଆଉ ଆମର ତ ଦୋଳି ଫୋଳି କିଛି ପଡିିନାହିଁ ଆଉ ଗୋଟେ ଦୋଳି କାଲି ପକେଇ ଦମୁ ଦେଖିଆ ସକାଳୁ ଉଠିକି ଯିବୁ ଦି ତିନିଟା ପିଲା ବାଉଁଶ ଦି ଚାରିଟା ହାଣିମୁଁ ଆଣିକି ଆଣିକି ଏଠି ଆମର ଦେଖିଆ ଗୋଟେ ବଡ ଦୋଳି ପକେଇଦମୁଁ ଆଉ। ଆ ତମ ଆଡେ କେତେ କଣ ଦୋଳି ଫୋଳି ପଇଲାଣି ସବୁ?
ଏ ଆମ ଆଡେ ପା କହୁଛି ଭାଇ ଦୋଳି ପୁରା କମ୍ପଲିଟ ହେଇଗଲାଣି କାଲି ସାତଟା ବେଳ ପାଇଁ ପୁରା ଷ୍ଟେଜ୍ ପୋ କାଲି ରାତି ସାତଟାରେ ଷ୍ଟେଜ୍ ପ୍ରୋଗ୍ରାମ୍ ହବ। ଆଜି ସାତଟାରୁ ରାତି ବାରଟା ରାତି ବାରଟା ଯାକେ ହବାର ଅଛି। ଏ ତିନି ଦିନ ଭାଇ ପୁରା ହେବି ଭାଇ ଅଲିଉଡ ବଲିଉଡ ଟଲିଉଡ।
ମୁଁ ବୁଲିବାକୁ ଏଇଡା ଆମେ ପୁରା ବୁଲିବାକୁ ଯିବୁ ପିଲା ସବୁ ସାଙ୍ଗ ପିଲା ଧରିଛିି ଯିମିଆଉ କାଲି ଆଉ। କାଲି ତାହେନେ ତୁ ସେଇ ଷ୍ଟେଜ ପାଖରେ ଥିବୁ ନା ନଥିବୁ?
ମୁଁ ଭାଇ ସବୁଠି ଥିବି ଭାଇ ମତେ ଯୋଉଠି ଖୋଜିବ ସେଇଠି ମିଳିବ।
ହଉ ତାହେଲେ ଠିକ ଅଛି ଆଉ କାଲି ଦି ତମ ଗାଁକୁ ଯିମୁ ଥରେ ଫୋନ୍ଟା କରିମି ଦେଖ କୋଉଠି ଅଛୁ ତାହେଲେ ଆସିକି ଆମକୁ ନେଇକ ଟିକେ ବୁଲେଇ ଦେଖେଇବୁ କଣ କେମିତି ହେଇଚି ତମର ରଜ ଫଜ ଆଉ।
ହଁ ହଁ ଛେଇଆ କରିବା ଆଉ।
ହଁ ଆ କାଲି କିଏ କିଏ ଆସିବେ ଆମର ଓଡିଆ କିଏ ହିରୋ ଫିରୋ କିଏ କାଲି ଆସିବ।
ବାବୁଶାନ୍‌ ମହାନ୍ତି, ଆଉ ଅରିନ୍ଦମ୍ ରାୟ, ଆଉ ଅସୀମା ପଣ୍ଡା ଆଉ ଅମିତ୍‌ ଭାଇ ତାପରେ ତାଙ୍କ ବଡିଗାର୍ଡ ରେ ଆସିବେ। ଛୋଟ ଛୋଟ ଆକ୍ଟର ଆଉ କେତ ଜଣ ଆସିବେ ମାନେ ନାଚା ନାଚି କରିବେ ଯ ସାଇଟ ରେ ନାଚ।
ହଁ ଆଉ ତାଙ୍କ ପାଇଁ କଣ ଖାଇବା ପିଇବା ପାଇଁ କରୁଚ ନା କରିନ?
ଭାଇ ତାଙ୍କ ପାଇଁ ଆଜି ନାନ୍‌ ହେଇଛି। ଏଗ ରୋଲ୍‌ ହେଇଛି ଆଉ ଅଣ୍ଡା ତଡ଼କା ହେଇଛି ଆଉ ମଟନ୍‌ କି ଆଇଟମ୍‌ ରମ ରହିବ ଆଉ।
ଯାହା ହଉ ଭଲ ଅନୁଷ୍ଠାନ ଗୋଟେ କରୁଛ ପୁରା ପଇସା ପତ୍ର ଖର୍ଚ୍ଚ କରି କିନା। ଆମର ତ ଏଠି କିଛି ନାହିଁ ଗାଁ ଟା ପା ପାଖରେ ଏଇଠି ବୁଲିଆ କଥା ଯେ ମୁଁ ତମ ଗାଁ ରେ ତାହେନେ କାଲି ଆମ ରଜଟା ସେପଟେ ପାଳନ ହବ ଆଉ।
ଏ ପଇସା ଯଦି ଆଜିକାଲି ଖର୍ଚ୍ଚ ନ କଲେ କିଛି ହବ ନି।
ନା ବା ପଇସା ନ ଖର୍ଚ୍ଚ କଲେ କିଛି ହବ ନି।
ଭାଇ ଚାଲିକି ଯିବାକୁ ହେଲେ ପଇସା ଦରକାର୍ ହଉଛି। ଏ ଇଆ ଆଉ ଚାଲିଛି ଆଉ କଣ କରିଆ।
ହଁ ଆଉ କିଏ ଗୋଟେ ଫୋନ୍‌ କରୁଛି ନା କଣ ଏଇନା?
ହଁ ଏନା ପିଲା କଲ କରୁଛନ୍ତି କହୁଛନ୍ତି ଆସ ରଜ ଏଇଠି ପ୍ରୋଗରାମ ଚାଲିବ ସେଇଥିପାଇଁ ଡାକୁଛନ୍ତି।
ଓ ହୋ। ମାନେ ପିଲା ଡିଷ୍ଟର୍ବ ହଛନ୍ତି ଯାହା ହେଲେ ବି ଡିଷ୍ଟର୍ବ ହବାକୁ ପଡ଼ିବ ରଜ ଘଡି ମାନେ ଆଉ ସବୁ ଗାଁ ର ପିଲାମାନେ ତମ ସବୁ ଦାୟିତ୍ଵ ତମ ରହିଥିବ ନା। କାଲି କଣ କେମିତି ଆସିବେ କେତେବେଳେ କଣ ଖାଇବା ପିଇବା ଦିଆଯିବ। କେତେବେଳେ କଣ ସବୁ ଷ୍ଟେଜ ପ୍ରୋଗ୍ରାମ୍ ହବ ଲୋକ ଆସିବେ ଆଉ ବର୍ଷା ଟା କହି ହଉନି ନା ପୁଣି ପାଲ ଅଧେ ଜଣ ଟଙ୍ଗା ହେଇଛି ନା ଆଉ ଅଧେ ଟଙ୍ଗା ହଇନି। ମୁଁ ଯାଇଥିଲିନି ସେ ଏରିଆ ତା ଲୋକ ପୁଣି ଏଠି ଠିଆ ହେଲେ ହଁ ବା ସେଇଆ ଦୋକାନ ଫୋକାନ ଯୋଉ ଅଛି ରହିଯିବେ ଲୋକ ଠିଆ ହଇକି ଆଉ।
ଆଜି ରାତି କପ୍ଲିଟ କରି ଦେବି ଆମେ ତ ଦି ତିନ ଯ ଆଜି ବ୍ୟାଙ୍କ କମ୍ପ୍ଲିଟ କରିବ ବୋଲି କାଇ ଟେଣ୍ଡରେ ଆମେ ପକେଇଛୁ କହି ଠିକା ଦେଇଦେଇଛୁ। ଏତିକିରୁ ଏତିକି ଭିତରେ ତମେ କାର୍ଯ୍ୟ ଉପରେ ଆରମ୍ କାର୍ଯ୍ୟ ରଖିବ। ଏତି ଯଦି ଶେଷ କରିବ ଏଇଭଳିଆ ପୁରା ପ୍ରୋସେସ୍‌ ଅଛି ଆଉ।
ଯାହା ହଉ ଭଲ ହେଇଛି ଆଉ। ଆଉ ଆମପଟେ ଦୀପୁଟା ତ କୁଆଡ଼େ ମୁଁ ଯାଇଥିଲା ଆଜି କେଶ୍ରାପାଳ ଏଇନା ଆସିଲା ଘରୁକୁ ଯାଇଛି।
ଓହୋ ନାଇ ତାଙ୍କର ତ ରଜ ମଜା ତ ହଉନି ବୋଲି।
ନାଇଁ ଏତେ ରଜ ହୁଏନି ଆଉ ତମ ଆଡ଼େ ଦେଖିବା ଯିମୁଁ ଏଥର ରଜରେ ବୁଲିବାକୁ। ଆମ୍ ପଟେ ରଜ ହବାର ନାହିଁ କାହିଁକି ଗୋଟେ ଅଧ ଦୋଳି ପଡ଼ୁଛି ସେଟା ଆମେ ନିଜେ ପକେଇବାକୁ ପଡ଼ିବ। ଘର ପାଖରେ ଦେଖିୟା ଚେଷ୍ଟା କରିମୁ ଆର ବର୍ଷ ଆଡ଼କୁ ଆମ ଗାଁରେ ଗୋଟେ ଭଲ ରଜଟେ କରିବା ପାଇଁ। ରଜ ଏଇ ମନ୍ଦିର ଫନ୍ଦିର ପାଖରେ ହୁଁ।
ହଁ ହୁଁ ୟେ ବେଶୀ ନୁହ ମତେଲି ଗୋଟେ ଗଲ କରିଦେଲେ ଭାଇ ତମେ ଯୋଉଠି ଥିବ ସେଇଠି ପହଞ୍ଚିମି।
ହଁ ତାହେଲେ ଠିକ୍ ଅଛି। କାଲି ତାଙ୍କ ତତେ କଲ୍ଟା କର ପହଞ୍ଚିନେଇକି ମୁଁ ସାଙ୍ଗ ପିଲା କୁ ଧରି ଯିମି। ଆଉ ଏଇଠି ପହଞ୍ଚିବେ ସବୁତ୍ ତତେ ଫୋନ୍ ଟା କରିବି ଆସିବୁ ଟିକେ ଦେଖିଦବୁ ଆଉ ବୁଲାବୁଲି ଟିକେ ଦେଖିବୁ। ତିନିଟା ଦିନ ତାହେଲେ ହଉ ତମର ନା
ହଁ ଭାଇ ତିନି ଦିନ ହବ ଚାର୍ ଦିନ୍ ବି ହବ ଏଇ ଲା ଦିନଟା ଖାଲି ମାନେ ଗାଁ ପିଲା ଖାଲି ଏନ୍ଞୟ ଆଇୟୁ
ଓହୋ ତାହେଲେ ପ୍ରାଇ ଫାଇଜ୍ ଦବ ବୋଧେ ଆଉ ନା।
ହଁ ଭାଇ ହଁ।
ଫାଷ୍ଟ ତିନି ଦିନ ସବୁ ଇଏ କରିବ ଆଉ ଲାଷ୍ଟ ତାପରେ ତିନି ଦିନି ନା ଯୋଉ ଲାଷ୍ଟ ଦିନ ଟା ଗାଁ ଲୋକ ସବୁ ରହିବେ ତାପରେ ପ୍ରାଇଜି ଫ୍ରାଇଜି ଛୁଆ ସବୁ ନେବେ ଗାଁ ଲୋକ ଯିଏ ମାନେ ଛୁଆ ସବୁ ଯୋଉମାନେ ନା ଛେ ଯିଏ ଗୀତ ଗାଇ ଦିଏ କି କଣ ଖେଳ ରିତ୍ ଦିଏ। ଆ ସବୁ ମିଳିବ ଆଉ ଏଇଭଳିଆ ଚାଲିବ ତମର।
ହଁ ମେ ଯିଆ ହବ ଆଉ।
ଆଉ ଏଇତ ଖରା ବର୍ଷା ହଉଛି କଣ କରିବା ଦେଖିବା କାଲି କଣ ପାଗ ଦଉଛି କେଇନ୍ତି କଣ।
ଭାଇ ଆଜି ଯଦି ମେଘ ନାଇଁ ଯିବ କାଲି ପୁରା ଏକ ନମ୍ବର ଲାଗିବ ଦିନଟା।
ହୁଁ ଆଉ ଯୋଉ କାଲି କୁଆଡ଼େ ଯିବୁ ବୋଲି କହୁଥୁଲୁ କେଉଁଝର ଆଡ଼େ କଣ ହେଲା ଯିବୁ ନା ଯିବୁନି?
ଭଆ ଠିକ ନାଇଁ ଭାଇ ତମେ ଯିବା ଯିବା ନହେଲେ କାଇଁ ଖିଲାଣି ଯିବା ସବୁ ଗଲେ ଯାଆନ୍ତେ ଟିକେ।
କାଲି ଆଉ ଏଇତ ପିଲା ଏତେ ହେଲେନି ଆଉ କଣ ଯିବୁ ଏଇ ଦଶ୍ ପନ୍ଦର ପିଲା। ଏ ମଜା ଲାଗିବନି ଆମେ ଭାବୁଥିଲୁ ଫାଷ୍ଟେ ପ୍ଲାନିଙ୍ଗ୍ ଥିଲା ଚାରି ଜଣ କି ଛଅ ଜଣ ଭିତରେ ଯିବା ବୋଲି ଆଉ ଏତେ ପିଲା ହେଲାଣି ମାନେ ଆଉ ରୋ ଯିବି ଯିବାକୁ ମନ ହଉନି ଆଉ କଣ ଯିବୁ ଖରା ତରାରେ ଏଇ ଘରେ ରହିଯିବା କାଲି ଦେଖ୍ ଖିୟା ଆଉ କୋଉ ଦିନ ଗଟେ ସିଆଡ଼େ ଦେଖିବା ବୁଲିବା ନିଜେ ଗୋଟେ କ୍ୟାମେରା ଆଣିକି ଆମେ ସାଙ୍ଗ ପିଲା ଆଉ ତତେ ଡାକିମୁଁ ଆଉ ତୁ ତୋ ସାଙ୍ଗରେ ଦି ଜଣ ଡ଼ାକିବୁ। ଯିବା ଆମେ ଗୋଟେ ବୁଲାବୁଲି କରି ସିଆଡେ ଆସିବା ଦେଖିବା ଆଉ। କୋଉ ଦିନଟେ ଫାଙ୍କା ଦିନ ଦେଖିକି ଆଉ ଏଇ ତ ରଜ ଘଡ଼ି ମାନେ। ତିନ୍ ଦିନି ପୁରା ଜାମ୍ ରହିବ ଗାଡ଼ି ଘୋଡା ପି ମ୍ପା ଯେତେ ଫଟୋ ଉଟେଇ ବାକୁ ଯାଉଥିବୁ। ପଛ ପଟ ବ୍ରାକଗ୍ରାଉଣ୍ଡୁ କ୍ଲିୟର ହଉନଥିବ ସବୁଆଡ଼େ ଲୋକ ଥିବେ। ତାରେ ଯିବୁ ହେଠି ଗାଡ଼ି କୋଉଠି ରଖ ଏଠି ଯାଏ ଏତେ ବାଟା ଯିବୁ ତେଲ ପେଇକି ଯିବୁ। ଥିଏ ଟା ଅଲଗା କଥା ଛାଡ଼। ତା ପରେ ଯୋଉ ଯିବୁ ଖରା ତରାରେ ଯେଉଁ ମୁଣ୍ଡ ଖରାପେ ହେଇଯିବ ବରଂ ନ ଯାଇକି ଗାଁ ରେ ବୁଲିଲେ ଲାଭ ଅଛି। ତମ ଗାଁକୁ ହବ ଯଦି ସନ୍ଧ୍ୟାବେଳେ ଦେଖିଆ ଯିବୁ। ଆଉ ଏଇତ ଦୀପୁ ଟାକୁ ମୁଁ କହିଛି ମୋ ସାଙ୍ଗ ଟା। ତାକୁ କହିଛି ଆମେ ଯିବୁ ବୋଲି କାଲି ଏଇ ପାଖରେ ସିଏ ତ ତା କୁଆଡେ ଯିବ ତା ବନ୍ଧୁଘର ଆସିବ। ବନ୍ଧୁଘର ବୁଲିକି ଆସିନେ ଆମେ ଏଇ ଚାରିଟା ପାଞ୍ଚଟା ବେଳକୁ ଏଇ ଆମ୍ପର ଦଡିପାଳ ଏପଟେ ହେଇକି ବୁଲିକି ତାର ଆସିକି ଲାଷ୍ଟ ତମ ଗାଁ ଆଡେ ଯିବୁ ଆଉ।
ହଁ ସେ ଭାଇ ମୁଁ ତ ପିଲଙ୍କୁ କହିଦେଇଛି କ ତମେ ଯିବ ବୋତେ ଦୀପ ମତେ କଲ କରିକି କହିଲା ବିଲ ହଉଛି। ଯିବା ଆଉ ମୁଁ ସେଥିପାଇଁ ସମସ୍ତଙ୍କୁ ହଁ ମାରି ମୁରା ଦେନି। ଏଇନା ମନା କରିବୁ ଯଦି ରାତି ପାହିନି କାହାକୁ କଣ କହମି ଯଦି କହମି ନହେଲେ ଯଦି ହବ ବୁଲିବା ପାଇଁ ପଳେଇବା ଆଉ।
ହଁ ହବ ଯଦି ଯିବୁ ସୁବିଧା ହଉଛି ପଳା ଆଉ ରହିବୁ କଣ ପାଇଁ। ଆଉ ମୁଁ ତ କାଲି ଯିବିନି। ମୋର ଆଉ ଇଚ୍ଛା ହଉନି ଯିବାକୁ ମୁଁ କାଲି ରହିବି ଘରେ। ତା ପରଦିନ ତା ପରଦିନ ଦେଖିଆ କୁଆଡେ ଗୋଟେ ବୁଲି ଯିବା। ଏଇ ତିନିଦିନ ଅନୋଉ ଅନୋଉ ତ ପଳେଇବ କୁଆଡେ। କାଲି ଦେଖିବା ବର୍ଷା ଟା ନ ହଉ ବର୍ଷା ଟା ନହବା ଦରକାର କାଲି ପାଗ ଏମିତି ଯାହା ଦେଲାଣି ଡର ମାଇଲାଣି ଦେଖିକି ପୁରା ସବୁଆଡେ ଅନ୍ଧାର କରିଦେଲାଣି କଣ? ପ ପୁରା ପୁରା ଜୋରଦାର ମାନେ କାଲି ଏମିତି ରାତି ଭଳିଆ ବର୍ଷା ହେଇଯାନ୍ତା ଭଲ। ଆଉ ଦିନଟା ରେ ହଲେ ଭଲ ଲାଗିବନି, ନହେଲେ ଦିନ ଖରା ଭଳିଆ ହେଲେ ଭଲ, ଗାଧେଇ ଶୋଇଲା ବେଳେ
ହଁ।
ଖରାବେଳେ ବର୍ଷାଟା ହେଲେ ଭଲ କାହିଁକି ନା। ଆଉ ଫାଙ୍କା, ଟାଙ୍କା ମିଳିବ ବୁଲି ହବ ଆଉ ନହେଲେ କଣ ବୁଲିବୁ ଏଇ ଖରାରେ?
ହଁ, ହଁ ସେଇୟା କରିବା ନହେଲେ ଆଉ।
ମୁଁ ବା ସେଇଆ କରିବା।
ଆମ ଗାଁର ଗୋଟେ ସୁଇଚ ଟେ ଅଛି। ଯେତବଳେ ମାରିଦବୁ ବର୍ଷାହବ, ଯେତେବେଳେ ମାରିଦବୁ ଖରାହବ
ନାଁ।
ହଁ ବା ଏଇଭଳିଆ ସିଷ୍ଟମ୍ ଆମ ଗାଁରେ କରିଛନ୍ତି।
ମାନେ କଣ ଏଇ ଯୋଉ ନିଜେ ନିଜେ କରିଛନ୍ତି?
ଭାଇ ଆମର କିଛିଟା ବିଟେକ ପିଲା ପୁରା ସାଇଣ୍ଟିଫିକ୍ ମାନେ ତାଙ୍କ ମାଇଣ୍ଡ ତା ପୁରା ଏକନମ୍ବର ମାଇଣ୍ଡ। ସେଇମାନେ ଗୁଡା ପ୍ରୋସିଜର ଗୁଡା କରଛନ୍ତିଆଉ
ଯାହା ହଉ ତମ ଗାଁ ରେ ଏଇ ଭଳିଆ ଅଛନ୍ତି
ସେ ପୁରା ଲଣ୍ଡନ, ସେ ପୁରା ଲଣ୍ଡନରୁ ପଢି, ପଢକି ଆସଛନ୍ତି ନା? ବହୁତ ବର୍ଷର ଏକ୍ସପିରିଏନ୍ସ। ସେ ଗୋଟେ କଲେ ଆଉ। କହିଲେ ନିଜ ଗାଁ ଫାଷ୍ଟ ନିଜ ଘର ତାପରେ ନିଜ ଗାଁ ପାଇଁ ଗୋଟେ କଲେ ଏଇଭଳିଆ ଆଉ
ଗାଁ ନିଜ ନିଜ ଗାଁ ର ଉନ୍ନତି, ନିଜ ଗାଁ ଗର୍ବ ଗୌରବ ନିଜ ଗାଁରେ, ଯୋଉ ତମ ଗାଁରେ ଲୋକ ଦେଖିବେ, ଆମେ ବି ଯାଇକି ଦେଖିବୁ ଲୋକଙ୍କ ବିଷୟରେ ଜାଣିବୁ କିଏ କଣ ସେ ଯୋଉ ପିଲା ସବୁ ଯୋଉ ବିଟେକ୍ ଇଂଜିନିୟରିଂ ସବୁ କରିଛନ୍ତି। ଦେଖିବା ତାଙ୍କୁ ଦେଖିବା କୋଉଭଳିଆ ପିଲା ସବୁ ସେ ତ ଗ୍ରାଜୁଏସେନ୍ ଥିବେନା ତାଙ୍କୁ ଟିକେ ଦେଖିକି ପଚାରିବ ଆମେ ଭାଇ କଣ କେମିତି ହଁ କଣ କେମତି ଭାଇ ଟିକେ ଆମକୁ କୁହ? କୋଉ ଲାଇନ ନେ ଆମେ ଟିକେ କରିବୁ ଆମକୁ ଟିକେ କୁହ? ଆଶ୍ୟ
ହଉ ଭାଇ ଠିକ ଅଛି ତମେ ଆସିଲେ ମତେ କଲ କରିବ। ମୁ ଆସେ ଆଉ ପିଲା ଡାକି ଦେବି
ହଉ, ହଉ।